ହାଲୋ।
ହାଲୋ।
ମାଉସୀ ନମସ୍କାର୍।
ହଁ ନମସ୍କାର୍।
ଆଉ କଣ୍ କରୁଚ?
ଏ ମୁଁ ଏବେ ଏଇ ଟିକେ ଟିଭି ଦେଖୁଥିଲି ବସିକି ଆଉ। ଆଉ ତୁ କଣ କରୁଥୁଲୁ?
ହଁ ମୁଁ ଏଇ ବସିଚି ଫୋନ୍ ଦେଖୁଥିଲି ଆଉ।
ହଁ ଆଜି କେମିତି ମାଉସୀ କଥା ମନେ ପଡିଗଲା।
ନାଇଁ ତମେ ତ ଆସିଲନି ଆଉ ଏତେ ଡାକିଲୁ ତମେ ଆସିଲନି ଆମ ଷୋଳପୂଜା କୁ ଭାଇର।
ଓହୋ ହଁ ପୁଅର ଷୋଳ ପୂଜା ଥିଲା ନା କି?
ହଁ।
ଆସିଲନି କେତେ ମଜାମସ୍ତି ହେଲା।
ହଁ-ଏଇ
ଝିଠ
ଷୋଳ ପୂଜାକୁ ପାଇଁ ଝିଅ ଅ ଟିକେ ଛୋଟ ହେଇଥିଲା ତ ତା ଦେହ ବି ଟିକେ ମାନେ ଏ ନଥିଲା ଭଲ
ହଉ
ସେଥିପାଇଁ ସେଥିପାଇଁ ଯାଇପାରନଥିଲି ଆଉ ଷୋଳପୂଜା କ କେମିତି କଣ ଷୋଳ ପୂଜା କିିବାରେ ପଡିଥିଲା କେମିତି କଣ କଲ ଛାଡ ଆମେ ତ ଯାଇପାରିଲୁନି ଟିକେ ସେ ବିଷୟରେ କହିଲୁ ଦେଖିବା ଶୁଣିକି ଟିକେ ଆଉ ମାନେ ଜାଣିମାଆଜି କେମିତି ତମ ଷୋଳପୂଜା ଟା କେମିତି କଣ କଲ।
ହଁ କହୁଛି ତୋଳ ପୂଜା ଏଇ ପ ବାରରେ ପଡିିନଥିଲା ମୋ ଆଇଁଷ ବାରରେ ଗୋଟେ ପଡିିଥାନ୍ତା କଥା ସାଧା ବାରରେ ପଡିଥିଲା ମ ଆଉ ଯୋଉ ହଉଛି ଏମିତି ସବୁ ଅପାହାରିକି ଆସିଥିଲେ ତମେ ତ ଆସିଲନି ଆଉ ତମେ ମୋଠୁ ଖାଲି ଶୁଣଇନି
ହଁ ହଁ ହଁ ତମେ କୁହ ମୁଁ ଖାଲି ଶୁଣେ ଯେ କଣ କଣ କେମିତି କରିଥିଲ ଆଉ ତାପରେ ଦେଖିବା ଫୋନ ଫୋନରେ ତାପରେ ତ ଆସିଲେ ଭିଡିଓ ଫିଡିଓ ଦେଖିବା ଆଉ
ହଁ
ହୁଁ
ଯୋଉ ଆଜ ଅପି ଏଇ ଥିଲା ଡ୍ରେସ ଏରିକା ଆଣିବାକୁ ଯାଇଥିଲୁ ଫାଷ୍ଟ ତା ପୂର୍ବ ଦିନ ସବୁ କଟକରିଆ ଯାଇଥିଲୁ ନେଇକି
ଅହୋ କଟକ ମାନେ ତାମାନେ ସବୁ କିଣାକୁୁଣ୍ଡ କଟକ ରୁ ହେଇଥିଲା ନା।
ହଁ ସବୁ କଟକରୁ ହିଁ କିଣିଥିଲୁ। ଆଉ ଯୋଉ ହଉଛି ଆମରି ମଣ୍ଡପରେ ହଉଥିଲା ଷୋଳ ପୂଜା ଟା ଘରେ କଲୁନୁ।
ଅ ମାନେ ତମର ବି ଗୋଟେ ମଣ୍ଡପ କରିଦେଇ ଜା ମଣ୍ଡପ ମାନେ ଯୋଉ ଅ ବାହାଘର ସାଗର ଯୋଉ କରନ୍ତି ସେଇ ମଣ୍ଡପରେ ମାନେ ହେଇଥିଲା ନା କଣ।
ହଁ ସେଇଠି ବାହାଘର ବାଘର ସବୁ କିଛି ବାଡେ ଫାଡେ ସେଲିବ୍ରେସନ ହୁଏ। ସେଇଠିଁ କର
ହୁଁ
ଆଉ ଘରେ କଲୁନୁ ସେଇଠି କରିଥିଲୁ। ଅପାହାରିକା ସମସ୍ତେ ସବୁ ବନ୍ଧୁବାନ୍ଧବ ଆସ
ଆଉ ମାନେ ଆ ସବୁ ବନ୍ଧୁବାନ୍ଧବ ଡାକି ଦେଇଥିଲା କିନ୍ତୁ ମାନେ ମାଉସୀ ଯାଇ ପାରିଲେନି ଆଉ।
ହଁ ମାଉସୀ ହିଁ ଏକୁଟିିଆ ଆସିନ ଯଉ ତାପରେ ହେଇ ଏମିତି ଷ୍ଟାଟର ଖାଇବା ହେରିକା ହେଇଥିଲା ଆଉ। କଣ ଡ୍ୟାନ୍ସ କରିବି ବୋଲି ଭାବୁଥିଲୁ ଜାଣିଛ ନା ହଁ ଡ୍ୟାନ୍ସ କରିବୁ ବୋଲି
ସବୁଠୁ ବେଶୀ ଭଲ ମାନେ କୋଉଟା ସ କଣ ସ୍ପେଶାଲ ଖାଇବା କୋଉଟା ହେଇଥିଲା କଣ କଣ ସବୁ ଆଇଟମ ହେଇଥିଲା ଟିକେ ମତେ କହିଲୁ।
ବହୁତ ହେଇଥିଲା ମାନେ କଣ କହିଲୁ ଆମେ ବି ଖାଇ ବିି ପାରିନୁ।
ଯୋଉଟା କିଛି ମନେଥିବ ହେଇଥିବ ତ ବହୁତ ସାରା ହେଇଥିବ ପଚିଶ ତିରିଶ ପ୍ରକାରଠୁ କମ ହେଇ ନଥିବ କିନ୍ତୁ ହେଲେ ତା ଭିତରୁ କୋଉଟା ଗୋଟେ ନୂଆ ଖାଇବା ଥିଲା ହଁ।
ଷ୍ଟଆଟ ମୁଁ ଫାଷ୍ଟ ରୁ ହିଁ କହିଦଉଛି ତମକୁ ଷ୍ଟାର୍ଟରେ ଏରିଆ ଚାଉମିିନ ହେଇଥିଲା। ଆଉ ଯୋଉ ଅ କଣତ ପନିର ପକୋଡା। ଛତୁ ପକୋଡ଼ା। ଆଉ କର୍ନ ହେଇଥିଲା। ଏମିତି କେତେ ହେଇଥିଲା ହଁ ସୁଟକଣ ହେଇଥିଲା। ହଁ ମିଠା କେତେ ପ୍ରକାର ହେଇଥିଲା ମାନେ ନିଜେ ତିଆରି ହିଁ ହେଇଥିଲା ଏଇଠୁ।
ହଁ ତମର କଣ ନିଜେ ତିଆରି ମାନେ କେମିତି କଣ ହେଇଥିଲା। ନିଜେ ତିଆରି ମାନେ
ହଁ ସବୁ ରୋଷେଇଆ ତିଆରି କରିଛନ୍ତି ନା ମାନେ ମିଠା କିଣା ହେଇକି ଆସିନି। ସବୁ ପ୍ରକାର ରସଗୋଲା ଗୋଲାପଜାମୁନ ଆ ଖିକ କ୍ଷୀରସାଗର ରସାବଳୀ ଏରା ସବୁ ତିଆରି ହିଁ ହେଇଥିଲା ମଣ୍ଡପରେ। ତିଆରି ହେଇକିି ଆଉ ହଉଚି ଉଁ ଦହିବରା। ମାନେ ଦହିବରା ବାହାରେ ଯେମିତି ଖାଅ ଦହିବରା।
ହୁଁ ହୁଁ।
ସେମିତିଆ ଷ୍ଟାଇଲର ଦହିବରା ହେଇଥିଲା ବରା ଆଳୁ କଷା।
ହୁଁ।
ଜୁସ ରେ ଲସି ଥୁଆ ଲସି ହେଇଥିଲା ଫ୍ରୁଟ ଜୁସ୍ ହେଇଥିଲା। ଆଉ ସେଇ ତ ଚାଉମିିନ ଆଉ ପକୋଡା ହେରିକା ହେଇଥିଲା। ସବୁ ଇଏ ଗୁପଚୁପ ହେଇଥିଲା ଆଉ ମେନ୍ ଡିସରେ ହେଇଥିଲା।
ହଁ ଏମିତି ସମ
ହଁ ଏମତି ସବୁ ପ୍ରକାର ଆମେ ତ ଏଇଠି କୁଣିଆକୁ ସବୁ ଚର୍ଚ୍ଚା କରୁଥିଲୁ ଆଉ ଆମେ ଖାଇବା ଉପରେ ଆମେ ଯାହା ମେନୁ ଡିସାଇଡ କରିଦେଇଥିଲୁ ସେତିକି।
ହୁଁ ଆଉ ମଣ୍ଡପର ଅ ହଁ ତାପରେ ନିଜ ଘରେ ହେଲେ ବି ଖାଇ ମାନେ ଏତେ ହବନି ମାନେ ଫିରବି ଖାଇହବନି ଆଉ ମଣ୍ଡପ ର ସାଜସଜା ଟା କେମିତି କରିଥିଲ? ଥିଲା ମଣ୍ଡପର ସାଜସଜା ଟା କେମତି କଣ ଥିଲା ଭଲ ଥିଲା।
ହଁ ମଣ୍ଡପ ତିନି ଫ୍ଲୋର। ହେଲା ଆମେ ସଭା ତଳେ ଲନରେ କରିଥିଲୁ ତା ଷ୍ଟେଜ ଟା।
ଆଛା ହଁ।
ଫର୍ମାଲ ହଁ ଯୋଉ ଏବେକା ଡିଜାଇନ ଆସୁନି କାଚର ପଛପଟେ।
ହୁଁ ହୁଁ।
କାଚ ଡିଜାଇନର ଏମିତି ହେଇଥିଲା ଭଲ ସଜାସଜି ହେଇଥିଲା। ଆଉ ଯୋଉ ଇଏ ବି ମେଲୋଡି ବି ରହିଥିଲା। ତମେ ଆସିଲନି ଝିଅକୁ ଆଣିଲନି। ହଁ ମେଲୋଡି ବଢିଆ ଡ୍ୟାନ୍ସ କଲୁ ସମସ୍ତେ ଆମ ଭାଇ ଭଉଣୀ ଏରିକା।
ଓହୋ।
ହଁ।
ଆଉ ତାହେଲେ ଏବେ ମାନେ ହଁ ମାନେ ଭଲରେ ପୁରା ମାନେ ଜନ୍ମଦିନ ଯୋଉ ଷୋଳ ପୂଜା ଟା ପୁରା ଭଲରେ ମାନେ ଏ ତମେ ମାନେ ସବୁ ମିଶିକି ଇଏ କଲ ଆଉ। ଉପଭୋଗ କଲ ଆଉ ହଁ।
ଆସିଲେ ଦେଖିବ ତମେ ପଠେଇବି ତମକୁ ତମେ ଦେଖିବ।
ହଁ।
ହଁ ଗାଁରୁ ସମସ୍ତେ ଆସିଥିଲେ ଯେ ହଁ।
ଏତେ ପ୍ରକାର ମିଠା ଭିତରୁ କୋଉଟା ମାନେ ତୋର ପସନ୍ଦ ମିଠା କୋଉଟା ଥିଲା? କୋଉଟା ଭଲ ଲାଗେ ତତେ ବେଶୀ? ରସ୍ମଲାଇ। ସେଟା କେମିତି କଣ ମୁଁ ତ କେବେ ଖାଇନି କେବେ ନାହିଁ। ସେଟା କେମିତି କଣ କେମିତି କହିଲୁ ମୁଁ ତ କେବେ ଖାଇନି ସେ ବିଷୟରେ ଟିକେ କହ। ସେଟା କେମିତି ମାନେ ମିଠା ଟା କେମିତି କରାଯାଏ? ହଁ।
ରସ୍ମଲାଇ ହଉଚି। ହଁ ହଁ ଜାଣିଚି। ଟିକେ ଟିକେ ଜାଣିଚି ଯୋଉ ହଉଚି ରାବିଡି ରାବିଡି ରାବିଡି ଦିହେରେ ଛୋଟ ଛୋଟ ମିଠା ଛେନା ମିଠା ପଡିଥିବ।
ହୁଁ।
ହଁ। ଆଉ କ୍ଷୀର୍ ସାଗର ଏଇରା ଟିକେ ଭଲ ଲାଗେ ହଁ କ୍ଷୀର୍ ସାଗର ବି ସେମିତି ନାଇଁ? କ୍ଷୀରରେ ଯୋଉ ହଉଚି।
ହଁ ହଁ, ହଁ।
ଛେନା ରହି ପଡିବ ଯୋଉ ସେପ୍ ର ଦବ ସେମିତି ସେପ୍ ର କ୍ଷୀରରେ ପଡିଥିବ। କ୍ଷୀର ଭଲ୍ସେ ଫୁଟା ହେଇକି ତିଆରି ହେଇଥିବ ତା ଦେଏରେ ଅଁ କେଶର ବାଦାମ୍ ସବୁ ପକେଇକି ଭଲ୍ସେ ହେଇଥିବ ସେଇଟା।
ହଁ ଭଲ ମାନେ ମତେ ଭଲ ଲାଗେ ମୁଁ ମତେ ମିଠା ବହୁତ୍ ପସନ୍ଦ ଆଉ ସବୁ ପ୍ରକାର ମିଠା ବି ମୁଁ ଖାଏ। କିନ୍ତୁ ଏଇ ଧଳାମିଠା ଟିକେ ଏତେ ବେଶୀ ଭଲ ଲାଗେନି। ଆଉ ଏଇ କାଲା ଜାମୁ ସେଇ ଯୋଉ ମିଠା ଉପରେ ଆଉ ଯାହା ସବୁ ତ ଖାଏ ସବୁ ମୁଁ ମିଠା ମତେ ବହୁତ୍ ପସନ୍ଦ। ସବୁ ପ୍ରକାର ମିଠା ମୁଁ ଖାଏ। ନୁହଁ କି କି କୋଉ ମିଠା ଟା ଖାଏନି ସବୁ ମିଠା ଭଲ ଲାଗେ। ଆଉ ତମେ ଆମିଷ ନା ନିରାମିଷ ମାନେ କୋଉଟା ତୋର ବେଶୀ ପସନ୍ଦ୍? ଆମିଷ। ଆମିଷ ଉପରେ କୋଉଟା?
ଚିକେନ୍।
ଚିକେନ ନା, ଆଉ ମଟନ୍ ଫଟନ୍ ନା
ନା ନା ସେଗୁରା କିଛି ମୁଁ ଖାଏ ନା। ଚିକେନ୍ ହିଁ ଖାଲି ଖାଏ, ମାଛ ଫାଛ ବି ଏତେ ଭଲ ଲାଗେ ନା।
ମାନେ ଯୋଉ ଝିଅ ପିଲା ଆ ଚିକେନ୍ ମାନେ ଏତେ ଖାଆନ୍ତି ମାଛ ଅଣ୍ଡା କିନ୍ତୁ ମଟନ୍ ଟା ଏତେ ଅ ମାନେ ପସନ୍ଦ କରନ୍ତିନି ପ୍ରାୟେ ମାନେ ଝିଅ।
ହଁ ଚିକେନ୍ ଟା ବହୁତ୍ ଭଲ ଲାଗେ କଣ ପାଇଁ କେଜାଣି?
ହୁଁ ହୁଁ।
ଚିକେନ୍ ଝୋଡ।
ଆଉ ହଁ। ଚିକେନ୍ ଚିକେନ ଉପରେ ଯାହା ସବୁ ଆଇ ଆଇଟମ୍ ସବୁ ଭଲ ଲାଗେ ନା?
ହଁ ଚିଲ୍ଲି ଚିକେନ୍ ଚିକେନ୍ କସା ଚିକେନ ତନ୍ଦୁରି ଏଁ ଯୋଉ ହଉଚି ଦୋ ପିଆଜି ଚିକେନ୍ ରପିଆଜି ସବୁ ପ୍ରକାର ଆଇଟମ୍ ଭଲ ଲାଗେ।
ହଁ। ତମେ ଥରେ ନୂଆ ବର୍ଷରେ ସେ ଚିକେନ୍ ର ବହୁ ସାରା ଆଇଟମ୍ କରିଥିଲ ବୋଧେ ଏମିତି କିଛି ତିନି ଚାରି ପ୍ରକାର କରିକି ନୂଆ ବର୍ଷକୁ ପାଳନ କରିଥିଲ ନା? ହଁ ମୁଁ ଦେଖି ଖିଥିଲି। ତ ମୁଁ ସେଇଠୁ ଜାଣିଥିଲି କି ତମେ ବହୁତ୍ ଇଏ କରିଥିଲ।
ହଁ ଚିକେନ୍ ନ ଏଇ ମୋ ବଡ ଭଉଣୀ ତାକୁ ବନେଇ ସବୁ ଆସେ। ତିଆରି କରି ଆସେ ତାକୁ।
କାହାକୁ ତମ ଦିଦି?
ମୋ ବ ହଁ ଦିଦିଙ୍କି ବଡ ଭଉଣୀ କି ତାକୁ ତିଆରି କରି ସବୁ ଆସେ। ଆମେ ତାର ସାହାଯ୍ୟ କରିଥିଲୁ।
ତାର ବେଶୀ ସାହାଯ୍ୟ ହଁ ତମେ ଯୋଉ ଇଏ କଲ ସିଏ କିନ୍ତୁ କରିଥିବ ଆସ ଆଉ। ତମ ଦିଦି ଆଉ। ହୁଁ ତମେ କୋଉଟା ସବୁଠୁ ବେଶୀ ଭଲ କର? ମାନେ କୋଉ ରେସିପି ମାନେ କୋଉ ଖାଦ୍ୟ ଟା ବେଶୀ ଚିଲ୍ଲି ଚିକେନ୍ ହୁଁ ଆଉ ଛାଡ ଅଛି ଆମେ ତ ଆମିଷ ଖାଉନୁ ଆଉ କେମିତି ତମ ହାତ ରନ୍ଧା ଖାଇବୁ।
ତମେ ଆମିଷ ଖାଅ ନା?
ହଁ ଆଉ ନିରାମିଷ ଉପରେ ନା ଆଉ ନିରାମିଷ ଉପରେ କୋଉଟା ବେଶୀ ଭଲ କର?
ଚିଲ୍ଲି ଆଇଟମ୍ ସବୁ ବନେଇଦେବି। ଚିଲ୍ଲି ଚିକ୍ ମସରୁମ୍ ବନେଇଦେବି ଚିଲ୍ଲି ପନିର୍ ବନେଇଦେବି।
ହୁଁ ହୁଁ। ଏଇଠି ତାହେଲେ ମାମୁଁ ଘର ଆସିଲେ କେତେବେଳେ ଏଇ ସବୁ ଜିନିଷ ଗୁଡାକ ବନେଇବ ଆଉ କଣ।
ତମେ ଆମ ଘରକୁ ଆସ।
ହଁ ଘରୁକୁ ତ ଯିବୁ ଆଉ ଘରକୁ ସିନା ଯିବୁ ଆଉ ପୁଣି ତମେ ପୁଣି ଆସିବ ନା ନାଇଁ ଏଇଠି ମାମୁଁ ଘରକୁ ମାମୁଁ ଘର ଯେତେବେଳେ ଯେମିତି ଆସିବ ନା ନାଇଁ ମାମୁଁ ଘରକୁ ଆସିଲେ ଖାଇବ ଆମେ ବି ଗଲେ ଖାଇବୁ ତାପରେ ତମ ଦୁ ଦୋକାନ ତ ଅଛି ଦୋକାନ ମୁଁ ଶୁଣିଛି ସେଠି ପୁରା ପ୍ରସିଦ୍ଧ ମିଠା ସବୁ ମାନେ ସବୁ ପ୍ରକାର ମିଠା ବି ହଉଛି। ଆ ଭଲ ଜଳଖିଆ ମାନେ ସବୁ ଭଲ ଜିନିଷ ସବୁ ମାନେ ତିଆରି ହଉଚି ମାନେ ପୁରା ପିଓର ଜିନିଷ ଯୋଉଟା କି କିଛି ଭେଜାଲ ନଥାଏ। ସବୁ ଭଲ ମାନେ ଜିନିଷ ବାସି ଜିନିଷ ନୁହେଁ ଏମିତି ସବୁ ଭଲ ଆ ଯାହାବି କରୁଛନ୍ତି ସବୁ ଭଲ।
ହଁ ସବୁ ଫ୍ରେ
ସେଇଟା ବି ଶୁଣିଥିଲି ମୁଁ ହଁ ଆଉ କେତେବେଳେ ଗଲେ ସେ ଦୋକାନ ଯେତେବେଳେ ବି ଯିବୁ ହଁ।
ହଁ ବେଶୀ ଚାଲିଛି କଣ କହିଲେ ଏବେ ଦୋ କାନ ରେ ପନିର୍ ସିଙ୍ଗଡା ଆଉ ଚାଉମିନ୍ ସିଙ୍ଗଡା।
ହଁ ସେଟା ଟିକେ ବେଶୀ ନା ଫା ଫାଷ୍ଟ ଫୁଡ୍ ଉପରେ ଟିକେ ବେଶୀ ହେଇିଥାଏ ସେ ଚାଉମିନ୍ ଟାକୁ ବେଶୀ ଟିକେ ଇଏ ହଉଥିବ ଆଉ ହଁ।
ହଁ ଲୋକଙ୍କୁ ବେଶୀ ପସନ୍ଦ ଆସୁଛି ସେଇଟା ଆଉ। ଗୋଟେ ନୂଆ କିଛି ଆଉ ନା ଆଳୁ ସିଙ୍ଗଡା ଖାଇଛନ୍ତି ପନିର୍ ସିଙ୍ଗଡା ଚାଉମିିନ୍ ସିଙ୍ଗଡା ଲୋକଙ୍କୁ ଟିକେ ଭଲ ଲାଗୁଛି ଦେଖ୍ ଦେଖିବାକୁ ଶୁଣିବାକୁ ଖାଇବାକୁ।
ହଁ।
ହଁ।
ଆଉ ଦୋକାନ ସେଠୁ ମାନେ ଘର ଠାରୁ ପାଖ ନା ନା କେତେ ଦୂର ହବ?
ପାଖ ଦି କିଲୋମିଟର କି ଗୋଟେ କିଲୋମିଟର ବି ହବ।
ଆଚ୍ଛା ହଁ ତାହାଲେ ତମ ଘରେ ସବୁବେଳେ ମିଠା ସେ ଯୋଉ ମାନେ ଦୋକାନ ମାନେ ସବୁ ଜିନିଷ ସବୁବେଳେ ଖାଉଥିବ ଯେତେବେଳେ ଯୋଉଟା ଚାହୁଁଥିବ ଆଉ।
ହଁ ଖାଇ ଖାଇକା ଆଉ କାହାକୁ ଭଲ ଲାଗୁନି, ଯୋଉ କୁହନ୍ତିନି ଯାହାରି ଭା ସିଏ ହବ ସିଏ ହିଁ ବେଶୀ ଖାଇପାରିବେନି।
ଆଉ
ସବୁବେଳେ ମିଠା ଏରିକା ଖାଇକି ଆଉ କାହାକୁ ଭଲ ଲାଗୁନି ଖାଇବା ପାଇଁ ବେଶୀ ମିଠା।
ହଉ।
ଆ, ହଉ ହଉ ପରେ କଥା ହବ ମୁଁ ପରେ ଫୋନ୍ କରୁଚି, ରାତି ହେଇଗଲାଣି ଶୋଇବା।
ହୁଁ, ହୁଁ ହଉ ଠିକ ଅଛି ହଉ।
ହଉ ରଖୁଛି।